ହ୍ୟାଲୋ ହଁ କଣ କରୁଛନ୍ତି
ହଁ ବସିଛି ଆପଣ
ହଁ ବର୍ଷା ତ ହଉଛି ଯେହେତୁ ଆମେ ହଉଛି ମୁଁ ଏଠି ବସିଛି ଆଉ ଆପଣ କଣ କ ଖାଇଛନ୍ତି
ମୁଁ ଏବେ ଜଷ୍ଟ ପକୁଡ଼ି ଚା ଟିକଏ ପିଇଲି ଆପଣ
ହଁ ମୁମ ସମତି ଖ ମୁଡି ମିିଚର ହଁ ମୁଡିମିଶ ପାଗକୁ ତ ମୁଡିମିଶ ର ଦରକାର ସେଥି ସେ ମୋର ମୁ ମୁଣି ମିଶର ଆଣିକି ଖାଇଲି ଆଉ ସୋରିଷ ତେଳ ଟିକେ ପକେଇଲି ପିଆଜ ଟିକେ ପକେଇଲି ଏମିତି ପକେଇଛି ମୁଢ଼ି ମିକ୍ଚର ଟିକେ ଖାଇ ଆଉ ତମ ଆଡେ ରଥଯାତ୍ରା କେମିତି ପାଳନ ହଉଛି?
ଆମର ଏପଟେ ଭଲ ହୁଏ ସୁକିନା ଜାଣିଛ ନା? ସୁକିନ୍ଦା ସୁକିନ୍ଦା
ଜାଣିଛୁ
ହଁ ସେଇଠି ଆମର ରଥଯାତ୍ରା ଭଲ ହୁଏ
ହୁଁ ସୁକିନ୍ଦାରେ କୁହନ୍ତି ପ୍ରବଳ ଭିଡ ହୁଏ ବୋଲି
ବହୁତ ବହୁତ ଭିଡରୁ ବାହାରି ପାରିବେନି ଏତେ ଭିଡ ହଁ ବହୁତ ଭିଡ ଭ ଠଠଟା ଅଛି
ଆ ଆପଣ ହଉଛି କଣ କରନ୍ତି
ମୋର ଏବେ ଜବ ରେ ଟ୍ରେନିଂ ଅଛି ଟ୍ରେନିଂ କରୁଛି ଏବେ ଯୋଉ ଜବ୍ ଆପ୍ଲାଏ କରୁ ରେ ଏବେ ଟ୍ରେନିଂ ଅଛି ଟ୍ରେନିଂ ବର୍ଷେ ଯାଉଛି ଟ୍ରେନିଂରେ ଆଉ
ଟ୍ରେନିଂରେ ଜାଣିନି କୋଉଥିରେ ଟ୍ରେନିଂ ଆପଣ କଣ ଯାଉଛନ୍ତି
ଡିପ୍ଲୋମା ଜାଣିଛ ନା ଯେଉଁ ଡିପ୍ଲୋମା ମାଇନିଂ
ହଁ ହଁ ଜାଣିଛି
ହଁ ସେଇୟଆା ଆମର ଯୋଉ ଟାଟା ପ୍ଲାଣ୍ଟ ରେ ଟ୍ରେନିଂ ଅଛି ବର୍ଷେ ଯାଉଛି ଏନ ଆଉ
ହଁ କେତେ ବର୍ଷ ଟେନିଙ୍ଗ ଯିବେ ଆପଣ?
ଏନେ ଗୋଟେ ବର୍ଷ।
ଗୋଟେ ବର୍ଷ ଗୋଟେ ବର୍ଷ ପରେ କମ୍ପିଲ୍ଟ ହେଲେ ତମେ ଜବ୍ କରିପାରିବ। ନାଇଁ ଥରର୍ମ ପକେଇବା ନା କଣ?
ଫରମ ହଁ ପୁଣି ଫର୍ମ ପକାହବ ତାପରେ ଯୋଉ କମ୍ପାନୀ ଡାକିବ ସେଠି ତାପରେ ଜବ୍ ହବ ଆଉ।
ହଁ ମୁଁ ଶୁଣିଛି ମୋର ଗୋଟେ ସାନ ଭାଇଟେ ସେ କେମିତି କହୁଥିଲା ମୁଁ ଡିପ୍ଲୋମା ଏଇ ଯୋଉ ଇଏରେ ପକେଇଛି ମୁଁ ଯାଇକି ଟ୍ରେନି ଯାଉଛି ତାପରେ ମୁଁ କହିଲି ହଉ ତୁ ତୋର ଯୋଉଠି ଯାଇଛୁ। ତୋର ସକ୍ସେସ ହୋ ତାପରେ କହିଲା ମୁଁ ଫର୍ମ ପକେଇଲି ଯୋଉ କମ୍ପାନୀ ଡାକିବ ମତେ ମୁଁ ସେଇ କମ୍ପାନୀରେ ଯାଇକି ହଁ ଯାଇକି ରହିବି ଆଉ।
ହଁ ସେଇ ଡିପ୍ଲୋମାଟା ଆଜିକାଲି ଭଲ ମାନେ ଜଲ୍ଦି ଜବ୍ ମିଳିଯାଉଛି ଆଉ। ଆପଣ କଣ କରୁଛନ୍ତି ଆପଣ ଏବେ କଣ ପଢ଼ାପଢି କରୁଛନ୍ତି ନା ଜବ୍ ପାଇଁ କଣ ଆପ୍ଲାଏ କରୁଛନ୍ତି?
ମୋରପା ଜବ କରିଥିଲି ମୁଁ ଜବ୍ ତାପରେ ଯେହେତୁ ମୋର ମ୍ୟାରେଜ ହେଇଗଲା ମୁଁ ଆଉ ହଉଛି ଜବ ବି ଆଉ କିଛି କରୁନି ଏମିତି ଘରେ ଅଛି ଆଉ।
ଆପଣ ମ୍ୟାରେଜ୍ କରିସାରିଲେଣି।
ହଁ ଏ ବର୍ଷେ ହବ ମ୍ୟାରେଜ କରିଛି।
ବୟସ ରେ ଯିଏ କହିବ ଆପଣ ମ୍ୟାରେଜ କରି ନାହାନ୍ତି।
ମୋ ବୟସରେ ଜାଣି ପାରୁ ନାହାନ୍ତି ମୁଁ ମ୍ୟାରେଜ କରିଛି କି ନାଇଁ
ନାଇଁ ବା ଭୟସ ରୁ ଜଣା ପଡୁନି ଯିଏ କହ ସ ମାନେ ଉଣେଇଶ କୋଡିଏ ବର୍ଷ ଭିତରେ। ଓଉେ ସିଧୁ ବିଜଳି ଜନରେଟ ହୋଇତି।
ଓହୋ।
ହ ରୋ ଲା କାଆ
ଚେଷ୍ଟା ହଉଛି ଜଣାପଡୁନି ତ ତୁ ମ୍ୟାରେଜ କଲା ପରିକା ମୋର
ସମାଧାନ ମତେ ବୟସ ଏତେ
ସେଇ ମୁଁ ପୁରା କନଫ୍ୟୁଜ ହେଇଗଲି। ଆ ଆପଣ ଯେତେବେଳେ ମ୍ୟାରେଜ କଥା କହିଲେ ମୁଁ ବି କନଫ୍ୟୁଜ୍ ହେଇଗଲି। ସେ
ନାଇଁ ମୋର ଏଇ ଏଇ ରଜକୁ ମୋର ବର୍ଷେ ହେଲା ମ୍ୟାରେଜ। ଆଗରୁ ମୁଁ ଜବ୍ କରିଥିଲି ଯାଇକି ଚେନ୍ନାଇ ରେ ମୁଁ ଜବ୍ କରିଥିଲି ସେଠୁ ରିଜାଇନ ଦେଇକି ଆସି କି ମ୍ୟାରେଜ କଲି।
ହଁ ଚେନ୍ନାଇରେ ଜବ୍ କରୁଥିଲେ।
ଆ ହଁ ଏ
ଶହେ।
ତାପରେ ଇଆଡ଼େ ଅଇଲା।
ଆଉ ବର୍ଷା ପାଗକୁ ତମେ ବଢିଆ ଖାଇ ଦେଇଛ ମୁଢି ମିିକଶର ସେଇଟା ମେନ ଆଉ। ବ ହଁ ବର୍ଷା ପାଗକୁ ସେ ମୁଢ଼ି ମିିକଶସରଟା ତ ବଢ଼ିଆ ଆଉ।
ତେଜ ତମେ ବି ଖାଇପାରିବ।